କଥା ହଉଚେ।
ସାର ନମସ୍କାର।
ସାର୍ ନମସ୍କାର ଆଉ ଖିଆ ପିଆ ସରିଲାଣି।
ହଁ ଖିଆ ପିଆ ସରିଲାଣି ହଁ ଖିଆ ପିଆ ସରିଲଣି।
ଆଜ୍ଞା ଆଜ୍ଞା ଠିକ ଅଛି। ଆଉ ଗରମ ଆପଣଙ୍କ ପଟେ କେମିତି ହଉଛି କଣ।
ଗରମ ତ ଟିକେ ଆମ ପଟେ କମି ଚି ବର୍ଷା ଡେଲି ମୁ ସବୁଦିନ ହଉଛି ଗରମ କମିଚି।
ହଁ ନା ଆମ ଏପଟେ ବହୁତ ଖରା ଆଜି ପ୍ରବଳ ଖରା ହେଇଥିଲା ଆଜି। କାଲି ଟିକେ ସକାଳ ଟାଇମ ଟିକେ ହୁଁ।
ଗରମ ତ ନାହିଁ।
ଆଜ୍ଞା ଆଜ୍ଞା। ନା ଆମ ଏପ ଟିକେ ଆଜି ପ୍ରବଳ ଖରା ହେଇଥିଲା କାଲି ସକାଳ ଟିକି ବର୍ଷା ହେଇଥିଲା। ଆଉ ଆଜି ଟିକେ ଖରା ପ୍ରବଳ ହେଇଛି ଜୋର୍ସର ହେଇଛି।
ଆଚ୍ଛା।
ଆଜ୍ଞା ଆଜ୍ଞା।
ଆଜି କଁ ହେଇଥିଲା ଖାଇବା ଆଜି।
ଖାଇବା ତ ଆମର ସେ ଥ ମୋର ଟିକେ ଡାଇବେଟିସ୍ ମୋର ଅଛି। ରାତିରେ ସେଇ ମିକ୍ସ ତକାରୀ ଗୋଟେ ହେଇଥିଲା ଆଉ ରୁଟି ହେଇଥିଲା। ଆଉ ଖାଇଦେକି ଜଷ୍ଟ୍ ଏଠି ଆପରେ କଥା ହଉଛି ଆଉ। ଆଉ ଆପଣଙ୍କର। ହାଲୋ। ହାଲୋ ହାଲୋ। ହାଲୋ। ସାଲୋ। ହ୍ୟାଲୋ।